ହ୍ୟାଲୋ।
ନମସ୍କାର! କଣ କରୁଛନ୍ତି ଆପଣ?
ମୋ କଥା ଶୁଭା ଯାଉଛି, ଆପଣଙ୍କ ସହ କଥା ହଉଛି। ଆଉ ରାତିରେ ତ କିଛି କାମ କା ରାତିରେ ତ କିଛି କାର୍ଯ୍ୟ ନାହିଁ ସେଥିପାଇଁ ଆପଣ ସହ କଥା ହେଉଛି।
ଆପଣଙ୍କର ଶୟନ କାର୍ଯ୍ୟ ନାହିଁ?
ଶୟନ କାର୍ଯ୍ୟ ଦେଖନ୍ତୁ, ଆମର ଆପ୍ ରେ ଯଦି ଆଜି ଭିତରେ ଯଦି ମୁଁ ତାଙ୍କୁ ଟାସ୍କ କଂପ୍ଲିଟ୍
ବୁଝିଲି, ବୁଝିଗଲି, ବୁଝିଗଲି, ବୁଝିଗଲି ଥାଉ ସେ କଥା ଆପଣ ଏଠି କୁହନ୍ତୁ ନାହିଁ। ଆଜ୍ଞା ଆଜ୍ଞା।
ସେଥିପାଇଁ ଆପଣଙ୍କ ସହ କଥା ହଉଛି।
ଆପଣଙ୍କ ଘର କେଉଁ ଜାଗାରେ ଜାଣିପାରିବି।
ଆମର କଟକ।
କଟକ, କଟକ ର କେଉଁ ଜାଗା? ଆମର ବି ତ କଟକ। ଆପଣଙ୍କର କେଉଁ ଜାଗା?
ରାଣୀ ହାଟ ପାଖରେ।
ରାଣିହାଟ ପାଖରେ, ଓହୋ। ବହୁତ ଭଲ ନାଁଟେ ହେଇଛି ଆପଣଙ୍କ ଜାଗା ନା।
ଛୋଟ କୁଡିଆ ନେଇକି ରହିଛୁ।
ଯାହା ହେଉ ଆପଣଙ୍କ ପାଖରେ କୁଡିଆ ଗୋଟେ ଅଛି ଲୋକଙ୍କ ପାଖରେ ତ ସେତିକି ବି ନାହିଁ। ବାହାରେ ଟ୍ରେନ୍ ପ୍ଲାଟଫର୍ମ ରେ ସୋ ଛନ୍ତି କିଏ ବସ୍ ଷ୍ଟାଣ୍ଡରେ ଶୋଉଛନ୍ତି ଆଜ୍ଞା।
ଆପଣଙ୍କର କଟକର କୋଉ ଜାଗାରେ ଆପଣଙ୍କ ଘର।
ଆମର କଟକରେ ଆ ଜାଣିଛନ୍ତି ନଗରୀ ନଗରୀ ପାଖରେ।
ନଗରି
ଆଜ୍ଞା। ଆପଣଙ୍କ ନାଁ ରାଣୀହାଟ ପାଖରୁ ଦଶ ନାଇଁ ଦଶ ନୁହେଁ ଆଠ ଆଠ ନଅ ନଅ। କିମି ହେବ।
ଯା ହଉ ଆପଣ ଆମର ଏଇ ଖୁବ ପାଖରେ ଅଛନ୍ତି। ଶୁଣିକି ଭଲ ଲାଗିଲା ଆସୁନାହାନ୍ତି କେବେ ଆମର କୁଡିଆକୁ। ନା ଆସିବେ ନାଇଁ ଆପଣ ଆମର କୁହନ୍ତୁ ଆପଣ ଏଇ ଛୋଟ କୁଡିଏ
ହଁ ଠିକ ଅଛି ମୁଁ ଏବେ ବାହାରୁଛି ନଗରିରୁ ସିଧା ଗୋଟେ ରୋଡ ବାହାରୁଛି ଏବେ।
ଶୁଣନ୍ତୁ ମୁଁ ଆସନ୍ତୁ ମାନେ ଆଜି କହିନାହିଁ ଆପଣଙ୍କୁ କହିବା କଥା କି ଆପଣ କେତେବେଳେ ହଁ ଫାଙ୍କା ହେଇକି ଆସନ୍ତୁ ଆମ କୁଡ଼ିଆକୁ। ଆସିବେ କି ନାହିଁ।
ଆଜ୍ଞା ନିଶ୍ଚିନ୍ତ ରୂପେ ମୁଁ ଏବେ ଫାଙ୍କା ଅଛି। ଏବେ ଏବେ ବହୁ ମୁଁ ଫାଙ୍କା ଅଛି ଏବେ ମୁଁ ବାହାରୁଛି ଆପଣଙ୍କ ଗରିବ କୁଡିଆକୁ।
ନାହିଁ ରାତ୍ରିରେ ଆସିବା ନାହିଁ ଆପଣ କିଛି କାଲି ଦିନରେ ଆସନ୍ତୁ।
ଦିନରେ ବହୁତ ଗୁଡେ ଯାନବାହାନ ରାସ୍ତା ଉପରେ ଚଳପ୍ରଚଳ ହଉଛି। ଏବଂ
ତାହେଲେ ଆପଣ ସଖାଳ ସଖାଳ ଟାଇମ ରେ ଆସନ୍ତୁ।
ହଁ ସେ ସେ ସେ ସେ ସକାଳ ମାନେ ସକାଳ ଯେତେବେଳେ ସୂର୍ଯ୍ୟ ଉଦ୍ଧୟ ହଉଛି ତାପରୁ ଠାରୁ ରାତ୍ର ଦଶ ଘଟିକା ପର୍ଯ୍ୟନ୍ତ ବହୁତ ଗୁଡେ ଯାନବାହାନ ଯାତାୟତ କରୁଛି।
ଯାତାୟାତ କରନ୍ତୁ ତାପରେ ବି ଆପଣ ଆସିବେ ନା ଦେଖିକି ଆ କଣ ଆସିବା ଠିକ କି। ଆପଣ ରାତ୍ରିରେ ଆସିଲେ ଏବେ ଦେଖନ୍ତୁ ଏବେ ଯୁଗ ସମୟ ଠିକ ନାହିଁ ଆପଣ ରାତିରେ ଆସିବେ ଯଦି କିଛି ଭଲ ଲୋକ ମାନେ କି ନଥିବେ ମାନେ ବହୁତ ଖ ଥିବେ।
ନାଇଁ ନାଇଁ ଆପଣ ଜାଣିନାହାନ୍ତି ବାଟରେ ଗଲାବେେଳେ ପାଖାପାଖି ମୁଁ ପଚିଶ ତିରିଶ ଟା ପୁଲିସ ବାଲାଙ୍କୁ ଦେଖିକି ଯିବି କାରଣ ସେମାନେ ରାତିରେ ଜଗୁଛନ୍ତି। ତ ବହୁତ ଟାଇଟ ସିକ୍ୟରିଟି ରହୁଛି ବୁଝିପାରୁଛନ୍ତି ରାତି ସମୟରେ। ତ ବହୁତ ସୁ ମାନେ ସୁରକ୍ଷିତ ରହିବ ରାତିରେ ଯିବାଟା। ଆପଣଙ୍କୁ କଣ ଲାଗୁଛି ଏସବୁ ଶୁଣିଲା ପରେ। ଆଜ୍ଞା। ଆଜ୍ଞା। ହଁ।